ହ୍ୟାଲୋ ନମସ୍କାର ।
ନମସ୍ତେ ନମସ୍ତେ।
କଣ କରୁଚ?
ଏଇଠି ବସିଛି ଆଉ ତମେ କଣ କରୁଛ?
ମୁଁ ବି କହିଥିଲି
ହଁ।
ସବୁ ସବୁ ଭୋର ହଉଥିଲି ଦେଖ ତମକୁ କଲ କରିଦିଏ ତମେ କଣ କରୁଛ କଥା ହେଇଦିଏ ଆଉ ଟିକେ
ଭଲ କରିଛ ମୁଁ ବି ସେମିତି ବସିକି ବୋର ହଉଥିଲି।
ହୁଁ ଆଉ କଣ ଖବର କୁହ?
ଭଲ ଆଉ ତମର?
ମୋର ବି ସବୁ ଭଲ ସେମିତି ଚାଲିଛି ଆଉ ।
ଖାଇଲ କଣ ଏବେ?
ଏବେ ତ ଏବେ କିଛି ଖାଇନି ସନ୍ଧ୍ୟାବେଳେ ସେ ମୋମୋଜ ଖାଇଥିଲି ଏବେ ଆଉ କିଛି ଖାଇନି।
ଓହୋ ରାତି ଖାଇବା କଣ ତମର?
ରାତିରେ ଦେଖିବା ରୁଟି ଭଜା ଖାଇବା ଆଉ କଣ ରୁଟି ଆଉ ପୋଟଳ ଭଜା ହେଇଛି ଦେଖିବା କଣ ଖାଇବା।
ହୁଁ ହୁଁ।
ତମେ କଣ ଖାଇଥିଲ ସନ୍ଧ୍ୟାରେ?
ସନ୍ଧ୍ୟାରେ ଚା ଆଉ ବିସ୍କୁଟ ଖାଇଥିଲି ।
ହଁ ହଁ ଏବେ ରାତିରେ କଣ ହବ?
ରୁଟି ଆଳୁ କଷା। ଆଉ ପରଟା ବି ହେଇଛି ଯିଏ ଯାହା ଖାଇବ ଆଉ।
ଭଲ ଆଉ ତମ ରଜ ସପିଙ୍ଗ ସବୁ ସଇଲାଣି?
ନା ଯାଇନୁ ପଢ଼ିଆ ଆଉ।
ହୁଁ ହୁଁ।
ତମର ସରିଲାଣି?
ନା ମୁଁ ବି କରିନି ଦେଖିବା ଆଉ ତ ଅଛି ଟାଇମ ଯାଇକି କୋଉ ଦିନ ଗୋଟେ ନେଇ ଆସିବା ଏଇଠୁ ଏତେ ଗରମରେ କଣ ଅଧିକ ବେଶୀ ମାନେ ହେଭି ବାଲା ନବ ଏମିତି କଟନ ର ଗୋଟେ ନେଇକି ପଡେଇ ଆସିବି ଆଉ।
ହଁ ମୋ ଗରମ ରେ ବି ଡ୍ରେସ କିଣି ଆଣିକି ଥୋଇଦବା ପିନ୍ଧି ପାରନି ବି
ହଁ ଏ ଯୋଉ ପାଳି ଅଧିକା ଗରମ ହଉଛି ଚୁଟି ଖୋଲିଲା ବେଳକୁ ବିଷ ଲାଗୁଛି ଆଉ ଡ୍ରେସ ପିନ୍ଧିକି କଣ ହବ।
ହଁ ପା। ବହୁତ ଚିଡା ମାଡୁଛି ।
ହଁ ତମର ରଜ ପ୍ଲାନିଂ କଣ?
ଟିକେ ବୁଲିବା କୁଆଡେ ଯାଇକି ଆଉ ।
ସେଠି କୋଉଠି ଦୋଡି ମୋଡି ଲାଗେ।
ହଁ ମୋ ଏଠି ଗାଁ ରେ ଲାଗେ।
ହୁଁ ହୁଁ। ଆଉ ମିଲଣ ବସିକି ହଁ ଏଠି ଲାଗେ।
ଏଠେ ଦୌଡ଼ି ଲାଗେ ଦୋକାନ ଫୋକାନ ବି ବସେ ଆଉ।
ହୁଁ ଭଲ। ବୁଲିବ ଆଉ।
ହଁ ସେଇ ସାଙ୍ଗସାଥି ଘରକୁ ଯାଇକି ଟିକେ ବୁଲାବୁଲି କରିବୁ ଆଉ ଦୋଳି ଖେଳିଦବୁ କଣ ଆଉ ଅଛି। ଆଉ ଆଗ ବାଗେ କିଛି ନାହିଁ ସବୁ ସେମତି ଗୋଟେ ଇଏ ପରିବା କଥା।
ହୁଁ ତ
ଆଉ ତମର ଏବେ ସାବିତ୍ରୀ ଓଷା ଗଲା ତମେ କରିଥିଲ।
ମୁଁ କଣ ବାହା ହେଇଛି କରିବି।
ଆ୍ଛା ଖାଲି ବା ହେଲେ କରନ୍ତି ନହେଲେ ନାଇଁ।
ନାଇଁ କେବେ ସେଇଆ ମାନେ ମାନେ ଯିଏ ଯାହାକୁ ବାହା ହେଇଥିବ ସତ୍ୟବାନ। ଆଉ ଯିଏ ବି ତା ପାଇଁ ଉଷା କରିବ ସେ ହଉଛି। ସାବିତ୍ରୀ। ଆ କିନ୍ତୁ ମାନେ ଯୋଉ ସବୁ ଲପ ଅପ କରୁଛନ୍ତି ସେମାନେ କିନ୍ତୁ ୱନ୍ ସାଇଡ ହବ ସାବିତ୍ରୀ ଉଷା କରୁଛନ୍ତି ଆଉ।
ସେମାନେ ଫର କେମିତି ଖୋଲନ୍ତି।
କଣ
ସାବିତ୍ରୀ ଓଷା ଓଷା ଟା ରଖନ୍ତି ନା ଫିର କେମିତି ଖୋଲନ୍ତି।
ଆ ସେମତି ହେଇଥିବ ଭିଡିଓ କଲ କରିକି। ଆଜି କାଲି ଭ ଏନ କ ଠିକ ହେଲାଣି।
ଓହୋ ବଢିଆ ଆଉ।
ଥିରେ କ କେମିତି ହୁଏ।
ମାନେ ପୂଜା ହୁଏ ଯୋଉ ବ୍ରାହ୍ମଣ ମାନେ ଆସନ୍ତି। ଥିଲା ଆ ବ୍ରାହଣ ନାସତିକି ପୂଜା କରନ୍ତି ଆଉ।
ଉଁ ହୁଁ ହଁ ଭଲ ଆଉ ସେଥିରେ ତ ନୂଆ ଡ୍ରେସ ବି ପିନ୍ଧିବେ ଭଲସେ ପୁରା ରେଡି ହେବେ ତାପରେ ମୁଁ ଯେତିକି ଜାଣିଛି ଭଲସେ ରେଡି ହେଇକି ଛାତ ଉପୁରକୁ ଯାଆନ୍ତି ଗୋଟେ ମାନେ ଥାଳିଆରେ କ ଜଲ୍ନ ସେଟା ଥାଏ ନା ନା କଣ ଥାଏ।
କୋଟା।
ମାନେ ଯୋଉଥିରେ ମୁହଁ ଦେଖନ୍ତି ସେଇ ସେଟା କଣ କୁହନ୍ତି।
ହଁ ଯୋଉ ଜାଲି ଟାଇପ ର ଗୋଟେ ହଁ ହଁ।
ହଁ ସେଥିରେ ମୁହଁ ଦେଖିକି ପାଣି ପିଇକି ଓଷା ଖୋଲନ୍ତି। ମୁ ଜାଣିଛି ଏତିକି। ହ ଭଲ ଲାଗେ କିନ୍ତୁ ଦେଖିବାକୁ।
ହଁ କିନ୍ତୁ ସେମାନେ ବେଶୀ ଦେଖେଇକି ବି କରନ୍ତିନି।
ହୁଁ ସେଇ ତ ରଜ ଥାଉ କି ସାବିତ୍ରୀ ଓଷା ଥାଉ କି ଆଉ କୋଉ ପୂଜା ଥାଉ ଅ ମାନେ ଥିବ ଦି ତିନି ଦିନ ଥିବ ବା ଖାଲି ଇନଷ୍ଟାଗ୍ରାମ ରେ ଖାଲି ତାରି ଫିଡ ଆସିବ, ହେଇ ସାବିତ୍ରୀ ଓଷା, ହେଇ ରଜ, ହେଇ କଣ। ଆସିଲା ସେଇଟା ସବୁ ଦେଖି ଦେଖୁ ସେଇଠୁ ତ ଜାଣିିଜିବୁ ଆଉ।
ହଁ ଆଉ ବି ମାନେ ସବୁ। ସବୁ ପ୍ରକାର ବି ଫଳ ଆସିଯିବ ଏମିତି କିି ଏ ଲିଚୁ ବି ଯାଇକି। ସେଇଟା ବହୁତ କମ ମିଳେ ବହୁତ ବି। ପଇସା ଥାଏ ସେଟା ସେଇ ଟାଇମ ରେ।
ହୁଁ
ବେ ଏବେ ବି ଲିଚୁକୁ ବି। ପଚାରୁନାହାନ୍ତି।
ହୁଁ ଏବେ ତ ଲିଚୁ ପ୍ରବଳ ଅଛି ମାର୍କେଟ ରେ।
ହଁ କେନ୍ତୁ ନଉନାହାନ୍ତି। ନୂଆ ନୂଆ ଭଲ ଲାଗିବ ତାପରେ ଦି ତିନି ଥର ଖାଇଲେ ଆଉ ଭଲ ଲାଗିବନି।
ହଁ ନା ମୋର ତ ଫେବ୍ରେଟ, ମୁଁ ତ ମତେ ଯେତେ ଥର ଦେଲି ମୁଁ ଖାଇଦେବି, ମତେ।
କିନ୍ତୁ ଗୋଟେ ଗୋଟେ ବି ହଁ ଗୋ ଟେ ବି ପିତା ଲାଗେ ସେଥିପାଇଁ ବେଶୀ ଚିଡ଼ା ମାଡେ।
ଓହୋ ନା ତମକୁ କୋଉ ଫଳ ଭଲ ଲାଗେ?
ମତେ ମାନେ ସବୁ ମାସରେ ଯୋଉ ଯୋଉଟା ଫଳ ସେଇଟା ମତେ ବହୁତ ଭଲ ଲାଗେ ।
ମାନେ ଲିଚି ଭଲ ଲାଗେନି ଏତେ?
ହଁ ଲିଚି ଭଲ ଲାଗେ ମାନେ ଯୋଉ ମାସରେ ଯାହା, ଏଇଖଣା ମ୍ୟାଙ୍ଗୋ। ଆମ୍ବ ଇଗୁଣା ଆମ୍ବ ଖାଇବାକୁ ଭଲ ଲାଗୁ ଛି ତାପରେ ଯୋଉ ମାସରେ ଯାହା ଆଉ।
ଓହୋ ନା ମୋର ସେମିତି ନାହିଁ ମତେ ଲିଚି ମତେ ଫଳରେ ଲିଚି ଭଲ ଲାଗେ ଆଉ ମୁଁ କଦଳୀ ଟିକେ ଖାଏ ମାନେ ମୋ ଇଛା ହେଲେ ଖାଏ ନହେଲେ ଆଉ ଅଙ୍ଗୁର ଖାଏ। ଆଉ କଣ
କଦଳୀ ଖାଇ ଯେ କଦଳୀ। ହଁ ଏବେ ତ ଜାମୁ କଲି କିନ୍ତୁ ଯା ଜାମୁ କୋଳି ମିଳୁ ହିଁ ନାହିଁ।
ହଁ ମିରୁ ଭି ନାହିଁ। ଯଦି ଆସିବ ତ ଦେଖିବା ସେଠି ଖାଇପାରିବି ତ ଖାଇବି, ଆମର ଗଛ ଥିଲା ଆମର ଗଛକୁ କାଟି ଦେଇଛନ୍ତି, ଘର ହେଲା ତ। ଘର ହେଲା ସମୟରେ କାଟିଦଲେ।
ହଁ ମାନେ ଗଛ ବି। ବହୁତ ଉପରେ ଯାଇକି ସେଟା କିଏ ବି ତୋଳିବ।
ହଁ ନା ଆମର ପୁରା ଥିଲା କି ଛାତ ଉପରେ ହିଁ ସେ ପଡ଼ ପଡିବ ବୋଲିକି ସେ କାଟିଦେଲେ ତାକୁ।
ସେ ପଡିବ ମାନେ ତ ଫାଟିଯିବ। କେତେରେଖରେ।
ହଁ। ସେ ଆଉ ମତେ ଷ୍ଟ୍ରବେରୀ ଭଲ ଲାଗେ ବେରି ଗୁଡା
ଆମ ଏଠି ବି ଜଣେ ନୁହେ ଆମ ଏଠି ଜଣେ ଷ୍ଟ୍ରବେରୀ ଲଗେଇଥିଲେ। ମାନେ ଷ୍ଟ୍ରବେରୀ ହେଲା କିନ୍ତୁ ସେ ସେଟା ବହୁତ ଆମ୍ବିଳା ଲାଗିଲା କାହିଁକିନା ଏଠି ସେଟା ହବନି ତ ସେଥିପାଇଁ।
ହଁ ମାଟିରେ ଗୋଟେ ଗୋଟେ ମାଟିରେ ଚେଞ୍ଜ ବି ହେଇଯାଏ ନା।
ହୁଁ।
ହଁ। ସେମତି ହେଇଯାଇଥିବ ଆଉ। ମତେ ବହୁତ ପସନ୍ଦ ଢିଆ ଲାଗେ ଖାଇଵାକୁ। ହେଇଥିଲା ବୋଧେ ସେମତି ମାନେ ଫଳ ଫଳ ଭିତରେ ଏଇଗୁଡାକ ହିଁ ଭଲ ଲାଗେ ମୁଁ ଆଉ ଅଲଗା ଫଳ ଖାଏନି।
ହୁଁ ହୁଁ।
ହ ଆଉ ତମକୁ ଫାଷ୍ଟ୍ଟ ଫୁଡରେ କଣ ଭଲ ଲାଗେ?
ଫାଷ୍ଟ ଫୁଡ ମତେ ସବୁ ଭଲ ଲାଗେ ମତେ କିନ୍ତୁ ବେଶୀ ଏ ଚାଉମିିନ ଭଲ ଲାଗେ କିନ୍ତୁ ଯୋଉଟା ଦେହ ପାଇଁ ଆଉ ଗୁପଚୁପ୍ତ ଜୀବନ କହିଲେ ଚଳେ। ମାନେ ଯେତେ ବି ଖାଇଥା ଯେତେ ବି ଯା ଖାଇଥା ଯେଦେବ ସେଇଟା ହଁ ହଁ ସତ କଥା ମାନେ ଯଦି ବି ପଇସା ଦେଇକି ବି ଖାଇବୁ କି ହଏ ସେ ଶହେ ଦୁଇଶହ ଟଙ୍କାରେ ଖାଇଦେଲେ କହିବି ନଥାଉ ଯଦି ମଂଷ ବାହାଘର କି କୋଉଠି ବି କିଛି ଜଣେଇଦେଲେ ମାନେ ଯେତେ ଖାଉଥିବୁ ସେତେ ତୁବ
ହଁ।
ପଇସା ଦେଇକି ଖାଇଲେ କଣ ପାଇଁ ଜାଣେ ମୁ ଇଚ୍ଛା ହୁଏ ନା ଏତେ ବି ଖାଇବା ପାଇଁ।
ହୁଁ। ମାନେ କିଏ ଯଦି ଅଲଗା କିଏ ଖୋଇବ ହଁ ଖାଇଦେବି ଖାଇଦେବି ଆଉ ଖଉନା ଆଉ ଖାଉନା ମୁଁ ତ ମତେ ଯେତେ ଦେଲେ ମୁଁ ଖାଇଦେବି। ମତେ ଏତେ ପସନ୍ଦ।
ଏଇଟା ମତେ ବହୁତ ଭଲ ଲାଗେ।
ହଁ ହଁ ଆଉ ଜାମୁନ ମତେ ଫାଷ୍ଟଫୁଡରେ ପ୍ରାୟ ସବୁ ଭଲ ଲାଗେ।
ହୁଁ ମତେ ବି ମତେ ବି ସେଇଆା କିନ୍ତୁ ମତେ ମତେ ମୋମୋ ଭଲ ଲାଗନି କୋ ପାଇଁକ ଜାଣ ମତେ ଭଲ ଲାଗେନି ମୁଁ ଜାଣିନି।
ହ ହଁ ନା ମତେ ମତେ କହୁଛି ବା ସବୁ ପସନ୍ଦ ମୁଁ କୋଉଟା ମୁଁ କଣ ଖାଏନି ଫାଷ୍ଟ ଫୁଡରେ ଏମିତି କିଛି ନାଇଁ କି ମୁଁ କୋଉଟା ଖାଏନି ମୁଁ ତ ସବୁ ଖାଇଦିଏ। କଣ କଣ ଥିବ ଗୋଟେ ଖାଉନଥିବି ଆଉ ମୋର ମନେ ନାହିଁ।
ହଁ କଣ ଗୋଟେ ହେଇଥିବ ଆଉ।
ହୁଁ ଆଉ ତମ ପଢାପଢି କେମିତି ଚାଲିଛି ସବୁ?
ହଁ ଭଲ ଚାଲିଛି ଆଉ ତମର?
ମୋର ତ ସରି ଯାଇଚି ଏବେ ତ କିଛି ନାହିଁ ଏ ଘରେ ବସିଛି ଆଉ ଦେଖେ ତାପରେ ପିଜିର ଭାବିଚି ଦେଖିବା କଣ ହବ।
ହଁ ମତେ କିନ୍ତୁ ମଜା ଲାଗିଲା ସେ ଯୋଉ ଗୁପଚୁପ୍ କଥା ଶୁଣିକି ଭାରି ମଜାକ
ଏବେ ଅଧିକ ଏବେ ଯଦି ଗୁପଚୁପ୍ କଥା ହେଇଯିବି ତାପରେ ଫେରେ ମୋର ଇଚ୍ଛା ହେଇଯିବ ଗୁପଚୁପ୍ ଖାଇବାକୁ
ତା ମାନେ କିଏ ଗୋଟେ ଆଣିକି ଦିଅନ୍ତାନି
ହଁ ନାଇ ଏମିତି ସେଟା ଗୋଟେ ମୁଁ ଘରେ ବି ବନେଇକି ଖାଇଚି ତାକୁ ନା ଘରେ ବନେଇକି ଖାଇଲେ ମତେ ଆହୁରି ବି ଭଲ ଲାଗେ। ନେ ନିଜେ ବନେଇଥିବ ସେଟା ହାଇଜେନିକ ବି ଥିବ ବଢିଆ।
ମୁଁ ବି ବନେଇକି ଖାଇଚୁ ଆମର ଘରେ। ପୁରୀବି କେ କେତେବେଳେ ସେଟା ଗୁପଚୁପ ବନଉ ବନଉ ସେ ବି ପୁରୀ ହେଇ
ହଁ ପୁରୀ ପୁରୀ ହେଇଯିବ। ତାପରେ ଆ ସେ କଣ ଗୋଟେ ପାପୁଡି ଟାଇପର ହେଇ ଥିବ ସେ କଣ କଣ ହେଇ ହେଇ ତାର ଠିକଣା ନାଇଁ। ବଢିଆ ମଜା ଲାଗେ କିନ୍ତୁ ହଁ ଯଦି ଏମିତି ହଁ ଏମିତି ଯଦି ଆମେ ଛୋଟ ଛୋଟ ଥିଲୁ ଯେତେବେଳେ ସେତେବେଳେ ଆମେ ଫିଷ୍ଟ କରିବୁ ତୁ କୋଡିଏ ଟଙ୍କା ଦେ ତୁ କୋଡିଏ ଟଙ୍କା ଦେ ଆମେ ପୁରା ସମସ୍ତେ ମିଶିକି ସବୁ ନିଜେ କରିକି ନିଜେ ଅଟା ଦଳିକି ନିଜେ ସବୁ। ଚୋଖା ମଖା କରିକି ପାଣି କରିକି ଛାଣିକି ଖାଇବୁ ସେଟା ତ ଆହୁରି ମଜା ଅଲଗା ପ୍ରକାରର ସେଟା ମଜା ଗୋଟେ। ବଢିଆ ଲାଗେ କିନ୍ତୁ ସେ ଗୁଅ ସେଦିନ ଗୁଡାକ ମନେ ପଡିଲେ ଗୋଟେ କେମିତିଆ ଗୋ